ହଁ ସାଙ୍ଗ କୁହ କଣ ଖାଇଥିଲ?
ଆଜି ମୁଁ ଖାଇଥିଲି ପଖାଳ ଭାତ ଆଉ ଆଳୁ ଦଳା ଆଉ ଟିକେ ଭଜା ଥିଲା ପୋଟଳ ଭାଜି ଶାଗ
ଆଚ୍ଛା। ଆଉ ରାତିରେ କଣ ରାନ୍ଧିଛ?
ରାତିର ରାତିର ଭାବ ରାତିର ହବ ସେଇ ପଖାଳ ଭାତ ହବ। ଆଉ ମାଛ ତରକାରୀ ନହେଲେ ମାଛ ଭଜା ଏମିତି କିଛି ହବ। ହବ।
ଆଛା। ଆଉ ତମେ କେ କେତେ ହଳ ଡ୍ରେସ ନେଇଛ ବାହାଘରରେ ଆସିବା ପାଇଁ?
ଆଜ୍ଞା?
ମୁଁ କହିଲି ତମେ କେତେ ହଳ ଡ୍ରେସ ନେଇଛ? ଚେଞ ଫେଞ୍ଚ କରିବ ଘଣ୍ଟେ ଦି ଘଣ୍ଟା ପରେ ପରେ।
ମୋର ମେହେନ୍ଦୀର ଚାରିଟା ଡ୍ରେସ୍ ହଳଦୀର ଚାରିଟା ବାହାଘର ତିନିଟା ଅଛି।
ଆଚ୍ଛା।
ସନ୍ ପାଇଁ ଦି ତିନିଟା ନେଇଛି ଯାହାହେଲେ ଗୋଟେ ପିନ୍ଧିମି।
ଆଛା ତମେ ବାହାଘରରେ କୋଉ ଡ୍ରେସ ପିନ୍ଧିବ?
ଆଜ୍ଞା।
ବାହାଘରରେ କୋଉ ଡ୍ରେସ ପିନ୍ଧିବ?
ବାହାଘର ଭାବୁଛି ହ୍ୱାଇଟ କଲର ଡ୍ରେସ ଗୋଟେ ଅଛି ଭଲ ଲାଗୁଛି ସେଇଟା ସେଇଟା ପିନ୍ଧିବି।
ଆଛା ହ୍ୱା ହ୍ଵାଇଟ ର ପିଙ୍କ
ଆଜ୍ଞା।
ମୁଁ କହିଲେ ତମେ ବାହାଘରରେ ହ୍ୱାଇଟ ରେ ପିଙ୍କ ପିନ୍ଧିବ?
ଆଜ୍ଞା ଆଜ୍ଞା ସେଇଟା ଭାବୁଛି ନହେଲେ ଆ ଅଲଗା କିିଛି ପିନ୍ଧିବି।
ଅଲଗା କିଛିି ପିନ୍ଧୁନ?
ଅଲଗା କିିଛି ଭାବୁଛି ପା ଏଟା ଭଲ ଲାଗୁନି ମତେ।
ତମର ଗୋଟେ ଡାର୍କ ପିଙ୍କ ର ଡ୍ରେସ ନଥିଲା ନା?
ଆଜ୍ଞା।
ସେଇଟା ବଢ଼ିଆ ଲାଗୁଛି।
ସେଇଟା ବଢିଆ ହେଇ ସେଇଟା ପିନ୍ଧିବି ନା?
ପିନ୍ଧିଦିଅ।
ଆଜ୍ଞା ମୁଁ ବି ଭାବୁଛି ସେଇଟା ପିନ୍ଧିକି ଯିବି ବୋଲି।
ହୁଁ। ଆଉ ତର ମେହେନ୍ଦିର ଡ୍ରେସ ଅଛି ନା?
ହଁ ହଁ ମେହେନ୍ଦିର ଅଛି ପ ବଢିଆ ଡ୍ରେସ ଟେ ଛି।
ଆଚ୍ଛା।
ମେହେନ୍ଦିର ଅଛି ହଳଦୀର ଅଛି, ସବୁ ର ଅଛି, ମୋର ମୋର ଆମ ଦୋକାନ ଖୋଲିବି ଭିତରୁ ଯମି ଗୋଟେ ଡ୍ରେସ ବାହାର କରିବି ପିନ୍ଧିବି।
ଆଚ୍ଛା।
ଆଉ କଣ ଖାଇଥିଲ?
ମୁଁ କଣ ଖାଇଥିଲି କହିଲା ମୁଁ ଯୋଉ ସାପର ପକୋଡା କରିଥିଲି, ଆଉ ପଖାଡ
ହଉ ଆଜି ତ ତମେ ଭଲ ଖାଇଛ!
ଆଉ ସାପ ଘର କେମିତି ପକୋଡା କରନ୍ତି, ମୁଁ କହିବି ଶୁଣିବ? ହ୍ୟାଲୋ!
ଆଜ୍ଞା।
ମୁଁ କହିଲି ସାପର ପକଡା କେମିତି ରାନ୍ଧନ୍ତି ଶିଖିଛ ନା ମୁଁ କହିଦେମି?
ନା ନା ମୁଁ ଜାଣି ଟିକେ କହିଦିଅନି, ମୁଁ ବି ଆଣିକି ଟିକେ ରାନ୍ଧିକି ଖାଇମି।
ହଁ ତମ ଯୋଉ ଗାଁ ରେ ଦେଖିବ ହରହରିଆ ସାପ ବୁଲୁସ ବି ହେଲା।
ଆଜ୍ଞା।
ଧରି ଆଣିବା ଧରି ଆଣିବା କଣ ଗୋଟେ ଯୋଉ ଇଏ ନେଇଯିବ ଯୋଉ ଯୋଉ ମାନେ ଛୁରୀ ନେଇଯିବ ହେଲା ଛୁରୀଆ ଚାପଡ ଫପଡ ନେଇଯିବା ତା ମୁଣ୍ଡ ହାଣିଦବା ହାଣିଦବା ସେ ସାପ ମରିଯିବ ମଞ ଯେ ତାକୁ ନେଇକି ପଳେଇ ଆସିବା ତାକୁ ଭଲସ ଧୋଇଦବ ହେଲା ସର ପାଣି ରେ ଧୋଇଦବ ତାକୁ ବା
ଧୋଇଦେଇକି?
ସରାପ ପାଣିରେ ଆଗେ ଧୋଇବା ତାପରେ ଫିନାଇଲ ରେ ଧୋଇବା ହେଲା।
ତାମରେ ତାକୁ ରାନ୍ଧିମି?
ନା ନା ତାପରେ ତାକୁ ଭଲସେ ଭଲସେ ସ୍କ୍ୟାର ସେପ୍ରେ ତାକୁ କାଟିବ ହେଲା ମାପିକି କାଟିବ ଦୁଇ ଇଞ୍ଚ ବଡ଼ିଆ ତା କାଟିକି ତା ଯୋଉ ମଝିରେ ଯୋଉ ସିଙ୍କ ନୁହେଁ ସେଥିରେ ଫୋଡ଼ିଦବ ହେଲା ସେଥିରେ ଫୋଡି ଦେଇକି ସୁଙ୍କୁ ସେଥିରେ ତେଲ ଟିକେ ବ୍ରସ ରେ ମାରିଦବ ହେଲା।
ଆଜ୍ଞା।
ତେଲ ମାରିକି ସେଥିରେ ଲଙ୍କାଗୁଣ୍ଡ ସେ ବ୍ରସ ରେ ଲଙ୍କା ଗୁଣ୍ଡ ଗୁ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ ଅଦା ରସୁଣ ସବୁ, ମାରିଦବ ହେଲା।
ଆଜ୍ଞା।
ହ୍ୟାଲୋ!
ତାପରେ ତାକୁ ଟିକେ ଫ୍ରାଏ କରିଦବା।
ତାକୁ ଫ୍ରାଏ କରିବନି ତଡ଼େ ନିଆଁଟା ଜଳିଦେବ ସେ ଯେଉଁ ଶିଙ୍କ ନେଇଥିବ ସିଙ୍କ ବଟେ ସାଇଡ଼୍ରେ ଗୋଟେ ମାନେ ଇଏ ନେଇ ନେବ କିଡ଼ା ନେଇ ନେବ ସେପଟେ ସାଇଡ଼୍ରେ କିଡ଼ା ପୋତିଦେବ ସେ ଯୋଉ ଶିକରା ସେ କିଳା ଦଟାଙ୍କର ମଝିରେ ମାନେ ଇଏ କରିଦବ ହେଲା ଉପରେ ଟଙ୍ଗେଇଦବ ଟଙ୍ଗେଇ ଦେଇକି ସେ ପୋଡିବ ହେଲା ଆଗେ ଯେଉଁ ଆଗ ଜଳେଇଦେବ, ସେ ପଟ ସାଇଟ୍ଟା ପଡ଼ି ହୋଇଗଲା, ପୁଣି ସେପଟ ସାଇଟ୍ ଟିକେ ପୋଡ଼ିଦେବ
ବଢିଆ ରେସିପି କାଲି କାଲି ଆଣି ଖାଇବି ନହେଲେ ଆଜି ରାତିରେ ଖାଇଦେବି।
ହଁ ତମ ଗାଁ ରେ ବର୍ଷା ହଉନି, ଆ ମୁଁ ସେଇ ହରରିଆ ସାପ
ଆମ ଗାଁ ରେ ହରହରିଆ ସାପ କଙ୍କଡା ବିଚ ଛା ସବୁ ଅଛନ୍ତି ଯାହା ଖାଇପାରିବ।
ତମକୁ କେଉଟା ପସନ୍ଦ?
ଆଜ୍ଞା! ଆଜ୍ଞା!
ମୁଁ କହିଲି ତମକୁ କୋଉଟା ପସନ୍ଦ କକଡ଼ା ବିଛା ଏତେ ଯୋଉ
ମତେ ସବୁ।
ସବୁ।
ଅଧିକ କଙ୍କଡା ଭଲ ଲାଗେ? କଛିମ ଖାଇଛ?
କଣ ହେଲା?
କଛିମ।
ହଁ କଚିମ ପୁରା କି ଟେଷ୍ଟ ବଢିଆ ଲାଗେ ପୁରା କ୍ରଞ୍ଚି
କଛିମ ମୋ ବଢିଆ ଲାଗିବ ମୋ କଛିମ ମୋର ମୋର ଗୋଟେ ସ୍ପେଶାଲ ରେ ଅଛି ମୁଁ ପଠେଇଦେବି ତମେ ଖାଇକି ମତେ କହିବ ଏତେ ଭଲ ଲାଗିବ ମୁଁ ଡେଲି ଡେଲି ସକାଳେ ମତେ କଛିମ ଦରକାର ଭାତ ସହିତ।
ଆଚ୍ଛା ତମେ କଚିମ ଖାଉଛ ବଢିଆ ଆଉ ସେଇଥିପାଇଁ ତମେ କେତେ କ୍ୟୁଟ ଦେଖା ଯାଉଛ।
ଆଜ୍ଞା ପୁରା ଫିଟ ରହିବ ୟୋଗା ର ବି ଦରକାର ନାହିଁ।
ଆଛା ତାହେଲେ ସେଇଟାକୁ ଆଣିକି କଣ କରିବାକୁ ହେବ। କାରଣ ମୁଁ ବହୁତ ମୋଟା ହେଇଯାଇଛି ମୁଁ କହଲି ମୁଁ ବହୁତ ମୋଟା ହେଇଯାଇଛି ସେ କଛିମ ତରକାରୀ
ଆଜ୍ଞା କିଛି ବୁଝିପାରିଲିନି କଣ କହୁ
ମୁଁ ମୁଁ କହିଲି ମୁଁ ଛି ମୁଁ ତରକାରୀ ଆଣି ଖାଇବି।
ଆଜ୍ଞା।
ତରକାରୀ ଖାଇ
କିଛି କରିବାକୁ ପଡିବନି।
ଆଚ୍ଛା। ମୁଁ ତମ ପାଇଁ ଦେଖ ଯିବି ପ୍ୟାରିସ ଯିବି ତମେ କଣ ନବ ସେଠୁ ପ୍ୟାରିସ ରୁ
ପ୍ୟାରିସ ଯିବ?
ହଁ।
ପ୍ୟାରିସ ଯିବି ମୁଁ ତମ ପାଇଁ କଣ ଆଣିବି କୁହଉଛି। ଯୋଉଁ ଯୋଉଁ ସୋନେଲ ର ସେଣ୍ଡେଲ ମିଳୁନି ଯୋଉଥିରେ ଏସ ର ସୋନେଲ ର ଲୋଗ ରହୁଛି। ସାଣ୍ଡେଲ ତଳେ ସେଇ ବାଲା ସାଣ୍ଡେଲ ଆଣିବି ଗୋଟେ। ହେଲା।
ହଁ କେତେ
ସେଟା ସେଇ ଅଠର କୋଡିଏ ହଜାର ନବ ଆଉ।
ହଁ ସେନା ଜାଣିଛ। ମୁଁ ଏବେ ଗୋଟେ ଜାରାରୁ ତାର ର ଭଲ ଦେଖା ଯାଉଛି। ଭାବୁଛି ଯାରା ରେ ଇନଭେଷ୍ଟ ମେଣ୍ଟ କରିବା ପାଇଁ।
ଆଛା
ଆଜ୍ଞା।
ମୁଁ କହିଲି ଦିଅ ଜାରା ସାର ର ତମରି ବ୍ରାଣ୍ଡ ନା କଣା।
ହଁ ହଁ ସେଟା ଆମ ନିଜ ବ୍ରାଣ୍ଡ।
ହଁ ମୁଁ କହିଲି ମୁଁ ଇଏ କରମି କଣ କହିଲ ଯୋଉଁ।
କେବେ ଆସ
କ ହେଲା। ଆଚ୍ଛା ତମେ ମେକଅପ କେମିତି କରୁଛ? ସ୍କିନ୍ କେୟାର କେମିତି କରୁଛ। ହେୟାର କେୟାର କେମିତି କରୁଛ। ବଡି କେୟାର କେମିତି କରୁଛ। ଯଉ ଫିଟ୍ କେମିତି କେମିତି ରଖୁଛ। ଆଉ ତମେ ସବୁବେଳେ ତମେ ଗ୍ଲୋ କରୁଛ ଆଉ ତମ ଏ ଯଉଁ କେସନ ଲାଇଫ ରେ କଣ କେମିତି କରୁଛ ସବୁ ବତେଇଲ ତମେ ତ ବହୁତ ଏଜୁକେଟେଡ ଆଉ ତ ସମସ୍ତଙ୍କୁ ଇଏ ଦେବା ପାଇଁ ମୋଟିଭେଶନ ଦବ କୁହ କେମିତି ସ୍କିନ କେୟାର କରୁଚ।